ନମସ୍କାର ମ୍ୟାଡ଼ାମ୍।
ହଁ ନମସ୍କାର ଆଉ କଣ କ ସୁପ୍ରଭାତ ଆଉ କଣ କରୁଥିଲେ?
କିଛି ନାଇଁ ସକାଳେ କଣ ଖାଇବୁ ବୋଲି ମୋ ଦିଦି ସହିତ କଥାବାର୍ତ୍ତା ହଉଥିଲି। କଣ ବନେଇବା ଟିକେ ହେଲ୍ଦି ଖାଇବା କି ଆଉ ଜଣେ ମୋ ଦିଦି ର ପୁଅ କହୁଥିଲେ କି ନାଇଁ ଆଜି ଟିକେ ପକୁଡି ଖାଇବା ବର୍ଷା ପାଗ ହେଇଛି ସେଇ କିଛି ଆମେ ଡିସିସନ ନେଇପାରିନୁ କଣ ଖାଇବା ଆଜି ସକାଳେ
ହଁ ମୁଁ ଆଜି ରବିବାର ଟା ବି ପାଗ ବି ଭଲ ଦେଇଛି ଆଉ ଏଇନା ଟିକେ ଚଟ୍ପଟା ଖାଇବାକୁ ଚାହେଲେ ଭଲ ଲାଗିବ
ଭଲ ଲାଗିବ ତାପରେ ମୁଁ କହିଲି ନାଇଁ ଅନହେଲଦି ହେଇଯିବ ତାପରେ ଏମତି କଥା ଆଉ କିଛି ଏବେ ଆମେ ମାନେ ସ୍ଥିର କରିନୁ କଣ ଖାଇବୁ
ଓହୋ। ଆଉ ତମେ ମାନେ ଏଇ ଯୋଉ ପକୁଡି ଫକୁଡି ବି ଥରେ ଅଧେ ବି ଏଇରା ଖାଇଲେ କଣ ଖରାପ କି?
ନାଇଁ ନାଇଁ ଭଲ। ଭଲ ମାନେ ମାସରେ ଥରେ ଖାଇବ କିନ୍ତୁ ଗୋଟେ ଜିନିଷ ହେଲା ସେଇ ଯୋଉ ତେଲ ଟା ଫ୍ରେଶ ତେଲରେ କଲେ ଭଲ ବାରବାର ସେଇ ଯୋଉ ପୋଡା ତେଲରେ କଲେ ସେଇଟା ହିଁ ଆମକୁ ଜମା କ ପେଟରୋଗ ରୋଗ ହୁଏନି କି ବେଶୀ ସେଇ ତେଲ ବାହାରର ତେଲ ତମେ ଛଣାଛଣି ଖାଇପାରିବ କିନ୍ତୁ ମାନେ ବାହାର ତେଲ ଦେଖୁନାହାନ୍ତି ପୁରା କଳା ତେଲରେ ଛାଣୁଥିବେ ପକୁଡ଼ି ସିଙ୍ଗେଡ଼ା। ନା ଘରେ କଣ ଆମେ କରୁ ମାନେ ଅଳ୍ପ ତେଲ ନଉ ବେଶୀ ତେଲ ଏକାଥରେ ନଉନି ଦିଟା ତିନିଟା ପୋକୁଡି ଛାଣ ଅଳ୍ପ ତେଲରେ ଛାଣି ଛାଣି ଟିକେ ସ୍ ସମୟ ଲାଗେ କିନ୍ତୁ ସେଇ ତେଲଟାକୁ ଆମେ ରୋଷେଇରେ ବ୍ୟବହାର କରିଦଉ ଆଉ ସେକେଣ୍ଡ ଟାଇମ ରୋଷେଇ କରୁନି ସେଇଥିରେ। ମାନେ ଛଣାଛଣି କରୁନି ତେଲ ଟା ବାରବାର ଯଦି ଗରମ କରିବେ ସେଇଟା ହିଁ ଆମ ଦେହ ପାଇଁ ଖରାପ ହୁଏ। ଯୋଉଟା କି କର୍କଟ ରୋଗ କରିବାର କାରଣ
ଓହୋ ମୁଁ ଏଇଟା ଜାଣିନଥିଲି କି ତେଲ ଟା ମୁଁ ଜାଣିଥିଲି ପୋଡା ତେଲ ଟା ଦେହ ପାଇଁ ଖରାପ ବୋଲି ମୁଁ ଆଉ ଜାଣିକି ବା ବାରମ୍ବାର ଗୋଟେ ତେଲରେ ଇଏ କଲେ ମୁଁ ଭାବେ ବାହାର ଘର ଘରେ ବନେଇଲେ ଏତେ କିଛି ଇଏ ହୁଏନି ନା କଣ।
ନାଇଁ ଯଦି ସେଇ ତେଲ ଟାକୁ ଯଦି ଆପଣ ଗୋଟେ ତେଲକୁ ମାନେ ଅତି ବେଶୀ ରେ ଦୁଇଥର କରି କି ଖାଇବେ। ତାପରେ ତାକୁ ଆଇଦର ପକେଇ ଦିଅନ୍ତୁ ଯଦି ଆମେ ମାନେ ତ ଟିକେ ନଷ୍ଟ କରୁନି ଓଡିଶ୍ ଥରେ ଲୋକମାନେ ତାକୁ ଖାଇଦବୁ ନହେଲେ ତାକୁ ରୋଷେଇ କରିକି ସାରିଦେବେ ରୋଷେଇ ମାନେ ହାଣ୍ଡିରେ ରୋଷେଇ ହୁଏନି କି ଧରା ଯାଉ ଛୁଙ୍କ ଟା ଦେବେ ସୋରିଷ ତେଲରେ ଭଲ ଲାଗିବ କିନ୍ତୁ ଅଲଗା ତରକାରୀ ଆମେ ସନ୍ତୁଳା ସନ୍ତୁଳି କରୁନା। ପନିପରିବା? ସେଇ ତେଲରେ ସନ୍ତୁଳା କରିଦେଇକି ଖାଇବା ଆଉ ଅଳ୍ପ ଅଳ୍ପ ତେଲ ଦେଇକି ଛାଣିଲେ ଭଲ। କାଇଁ ନା ଟିକେ ସମୟ ଲାଗେ ଛାଣିବାକୁ। କୁ କିନ୍ତୁ ସେ ତେଲଟା ଆଉ ଆମର କ୍ଷତି ହବନି। ଯଦି ଆମେ ଗୋଟେ କଢାରେ ଅଧା ଲିଟର ପୁରା ତେଲ ଦେଇଦେଇକି ବେଶୀ ବେଶୀ ପକେଇ ଛାଣିବୁ ସେ ଅଧା ଲିଟର ତେଲ ଆମର ସରିବନିଆ ରୋଷେଇରେ ବହୁତ ଦିନ ପଳେଇବ।
ହଁ।
ଏବେ ଆମେ ଛୋଟ କଢେଇ ରେ ଅଳ୍ପ ଟିକେ ତେଲ ଦେଇକି ବହୁତ ସମୟ ଛିଡା ହେଇକି ତିନିଟା ଚାରିଟା ପକେଇକି କରୁ ଆଉ। ଶୋ ଦ୍ୟାଟ ତେଲ ଆମକୁ ଆଉ ବେଶୀ ମାନେ ସେ ପୋଡା ତେଲ ଖାଇବାକୁ ପଡିବନି।
ହଁ।
ସେମତି କରିହବ। ଆଉ ସେଇଥିପାଇଁ ଆଜିକାଲି ଡକ୍ଟର ମାନେ ମାନେ କର୍କଟ ରୋଗ ଏବେ ଆମର ଏପଟେ ଏରିଆରେ ଘରେ ଘରେ କର୍କଟ ରୋ।
ହଁ ପା। ଆଗୁରୁ ଯେମତୀ ଗୋଟେ ଏବେ ଡାଇବେଟିସ ସେଏନ୍ତି ଚାଲିଥିଲା ଦଶ ବାର ବର୍ଷ ନାଇଁ ଏଇ ଭିତରେ ପାଞ୍ଚ ଦଶ ବର୍ଷ ସମସ୍ତଙ୍କ ଘର ଘରେ ଡାଇବେଟିସ୍ ସେମିତି।
ହୁଁ।
ହୁଁ ଯୋଉ କ୍ୟାନସର ଟା ବି ସେମିତି ଇଏ ହେଇଗଲାଣି।
ହଁ ଘର ଘରେ ପୁରା।
ଟାଉନ ବଜାରରେ ତ ଛାଡ଼ ଗାଁ ରେ ବି ତ ଏପଟ ବି ଇଏ ହେଲାଣି ମାନେ। ଉଁ ତିନ ଚାରିଟା ଘର ଛାଡିକି ଯାହାହେଲେ କି ଜଣଙ୍କୁ ରହୁଚି।
ହୁଁ ମାନେ ରହୁଚି ମାନେ ଆମେ ଖାଦ୍ୟ ଗୁଡା ଯୋଉଟା ଖାଉଚେ ସୁଦ୍ଧ ନୁହ। ପନିପରିବା ଆମେ ସିନା ଦେଖ ଖୁଚୁ ପୁରା। ସତେଜ ସତେଜ ଆଣିକି ଖାଉଚୁ। କେତେ ମାନେ କେମିକାଲ ସାର ଦିଆହଉଚି କହିଲେ। କିଛି ଭିଟାମନ୍ ନାହିଁ। ଆଜି କାଲି ତ ତରଭୂଜରେ ଇଞ୍ଜେ ସନ ଦେଇକି ନାଲି କରିଦଉଚନ୍ତି।
ହୁଁ।
ହ ମାନେ ଖାଇବା ବି କିଛି ଆମେ ସୁଦ୍ଧ ଖାଉନୁ। ଆଉ କ୍ଷୀର ଖାଇବା ଯେ କଉଚନ୍ତି। ଆଜିିକାଲି ଗାଈଙ୍କୁ ଯୋଉ କ୍ଷୀର ଦିଆ ହଉ ମାନେ ଇଞ୍ଜେକ୍ସନ ଦିଆହଉଚି। ସେ କ୍ଷୀର ଖାଇଲେ ଆଉ କିଛି ଲାଭ ନାହିଁ। ସେଥିରେ କିଛି କ୍ୟାଲ ଟାମିନ ନାଇଁ କିଛି ଭିଟାମିନ୍ ନାଇଁ।
ନାଇଁ ଆମର ଅଛି ହଉଚି ଦେଶୀ ପୁରା ଗାଈ। ଆମର ଇଏ ଗାଈ ନୁହେଁ।
ଆପଣ ଘରେ ରଖିଚନ୍ତି।
ହଁ ଆମ ଗାଁ ଘରେ ଅଛି ଉଁ। ମାନେ ଦେଶୀ ଯେମିତି ଆର ଯୋଉ ଇଏ ଗାଈ ମୁହଁନ୍ତି।
ହଁ ଯୋଉ ଜର୍ସି ଗାଈ ନୁହଁ।
ନା-ନା ଦେଶୀ ଗାଈ ମାନେ ଘାସ ଖାଇବେ। ସେ ଆର ଆଉ କୋଉ ଜିନିଷ ଦେଲେ ଖାଇବେନି।
ନା ସେଇଗୁଡ଼ା ବହୁତ ଭଲ ଯାହା ଆପଣ ମାନେ ସୁଦ୍ଧ କ୍ଷୀର ଘରେ ପାଉଚନ୍ତି। ବହୁତ ବଢିଆ କଥା। ଆମେ ତ ଏପଟେ ମାନେ ଆଗରୁ ଗାଈ ଥିଲେ ଯଦିଓ ମାଙ୍କ ଦେହ ଖରାପ ପାଇଁ କା ଆଉ ଏବେ ରଖି ହେଲାନି। ସେବା କରିବାକୁ ପୁଣି ଲୋକ ଦରକାର ନା। ତ ଏବେ ଆମେ କିଣା କ୍ଷୀର ଖାଉଚୁ ଭଲ ପାଉନୁ। ସେବି ପୁରା ପାଣି-ପାଣି। ମାନେ ଖାଇବା ଯା ନ ଖାଇବା ସେୟା ଆମର ମନ ବୁଝେଇବାକୁ ଖାଉଚୁ। ଆପଣ ଦହି କ୍ଷୀର ଛେନା ସବୁ ଖାଉଥିବେ ନା?
ହୁଁ ହଁ ଆମୋ କେଁ ଗାଁରେ ଏରିଆ ଜେବି ମାନେ ଟାଉନ ବଜାର ଅପେକ୍ଷା ଟିକେ ରହିଛନ୍ତି ଭଲରେ। କାରଣ ବା ଗାଁ ରେ ନିଜ ଘର ମାନଙ୍କରେ ବି ସବୁ ପନିପରିବା ଚାଷ ହଉଚି। ଆଉ ନିଜ ଘର ପାଇଁ ବି ଆଉ କେତେ ସାରା ଘର ପକଉନାହାନ୍ତି।
ହୁଁ।
ହଁମ ସେ ଗୋବର ଖତ ଫତ ସମସ୍ତଙ୍କର ଗାଈ ରହିଲା ନା। ଖତ ଫତ ବି ବହୁତ ହଉଚି। ସେରା କଉଠି ଫୋପାଡିବେ। ଆଉ ସେଇଟାକୁ ଖତ କରିକି ବିଲ ଫିଲରେ ଯାହା ପଡୁଛି ଧାନ ଫାନ ଚାଷ ଉବୁପୁ। ଆଉ ନହେଲେ ଏ ପନିପରିବାରେ ପଡୁଛି। ଆମର ତ ପନିପରିବା ଯୋଉ ହଉଚି ତ ଅଧିକାଂଶ ସାର ହିଁ ପଡ଼େନି ଜମା ବାବା। ପକାନ୍ତିନି। ଏଇ ଖତ ଫତରେ ଯେତିକି ଫଳ ଟା ଯେତିକି ବଢିଲା-ବଢିଲା। ନହେଲେ ସାର ଜମା ଦିଆଯାଏନି
ଆଉ ଏଇ ଯୋଉ ସାର କେମିତି କଣ ପ୍ରସ୍ତୁତ କରୁଛନ୍ତି
ଏଇ ଯୋଉ ହଁ ସେଠାରେ କଣ କହିଲେ ନିମପତ୍ର ଆଉ ଯେଉଁ ସବୁ ପରିବା ଯେଉଁ ସବୁ ପନିପରିବା ଯେଉଁ ଡେଲି ଇଏ ହଉଛି ତା ଚୋପା ଆଉ ଗୋବର ଖତ ଆଉ ତା କୁଟା ଦିଅନ୍ତି ଖାଲି ଟିକେ ଇଏଟା ପାଇଁ ସେଟା କଣ କରନ୍ତି ଗୋଟେ ଜାଗାରେ ସବୁବେଳେ ପକାନ୍ତି
ହୁଁ ହୁଁ ହୁଁ
ପକେଇ ମାନେ ଗାଁରେ ଆଉ କଣ କୋଉଠି ବନା ତ ଏମିତି ହଉନି। ଏଇଟା କଲେ ଗୋଟେ ଜାଗାରେ ଖ ତ ନାଖେ ଗୋଟେ ତାଡି ଦେଇଛନ୍ତି ଗୋଟେ ଇଏଟା ବାରିପଟ ପଛଗଣରେ କରନ୍ତି। ଗତ ଖୋଲି ଦେଇଛନ୍ତି ନା ସେଇଠି ଗୋବର ଖତ ତ ଆଉ ଯାହା ପତ୍ର ପତ୍ର ଯାହା ବି ପଡ଼ିପାରିବ ବେଶୀ କରି ନିମପତ୍ର ବି ସେ ଆଗରୁ ବି ଲୋକ ସେଇ ଅନୁସାରେ ବି କରିଛନ୍ତି। ଛ ବଛ ସବୁ ଲଗାନ୍ତି। ମାନେ ଯୋଉଠି ଆମର ଖତ ଟା ଇଏ ହେଇଛି ତା ଚାରିପଟେ ନିମ୍ବ ଗଛ ତିନି ଚାରିଟା ଅଛି। ତା ପତ୍ରର ସେଠି ପଇଲା ଆଉ ନିଜକୁ ନେଇକିନା ଓଳେଇକି ପକେଇବାକୁ ପଡିଲାନି ଆମକୁ। ଆଉ ଯାହା ପନିପରିବା ଚୋ ପା ଯାହା ଗାଈ ଖାଆନ୍ତି ଯୋଉ ଚୋ ପା ରା ଗାଈ ଖାଇବେନି ସେଟା ହଉଛି ସେ ଖତରେ ପଡି। ସେଟା ରହେ ଏ ଯେତେବେଳୁ ଦରକାର ହୁଏ ଖତ ଭତ କି କୋଉ ଇଏରେ ଦରକାର ହୁଏ ସେ ଠୁ ଆଣିକିନା ଆମର ଗୋଳେଇକିନା ହଁ ଆଉ ଏ ଯୋଉ କଣ ମ ହେଟା କଣ କରନ୍ତି ନଡ଼ିଆ କତା
ହଁ
ନଡ଼ିଆ କତା ଶୁଖେଇକିନା ତା ସହିତ ଗୋଳେଇକିନା ଦିଆଯାଏ ଆଉ।
ହେଲେ ଆମେ ସବୁ ଏସବୁ ଜିନିଷ ଜାଣିିନଥିଲୁ ମାନେ ପରିବା ପନିପରିବା ଚୋ ଚୋପା କେତେ ବାହାରୁଛି। ସବୁ ଜିନିଷ ନଷ୍ଟ ହେଇଯାଏ ନଡିଆର ଯୋଉ ତାର ଯୋଉ ଚୋପା ଯୋଉ ନଡିଆ କତା। ସିଏ ବି ନଷ୍ଟ କରୁଛି କେତେ ଭଲ କଥା ମୁଁ ଶିଖିଲି ଆପଣଙ୍କଠୁ ଆମ ଘରେ ବି ମୁଁ ସେମିତି ଚେଷ୍ଟା କରିବି। ମାନେ ଏଇ ଯୋଉ ଜୈବିକ ସାର ଆପଣ ଯେମିତି କହିଲେ ସେମିତି କରିବାକୁ।
ହଁ ନଡିଆ କତାଟା ବର୍ ଗଛର ପାଇଁ ବହୁତ ବଢିଆ ଖାଲି ତା ଗୁଣ୍ଡ ଯେତିକି ଗୁଣ୍ଡ ବି ଯଦି ନ କରି ପାରୁଛନ୍ତି ଗଛ ତ ପାଖରେ ଖାଲି ଥୋଇଦେବେ ସେ ପାଣିରେ ଯୋଉ ଡେଲି ଯୋଉ ଗଛ ପାଣି ଦେଉଛନ୍ତି। ସେଇଟା ନିଜେ ପଚି ପଚି ପଚି ପଚି ଖତରେ ହେଇଯିବ।
ଆମେ ସବୁ ଜାଣିିନଥିଲୁ ସେଟା ନଷ୍ଟ କରିଦିଏ କେତେ ଭଲ କଥା ମୁଁ ଶିଖିଲି।
ଆଉ ହଉଛି କଦଳୀ ଚୋପା ଯୋଉଟା ସେଇଟା ବି ବହୁତ ଗଛ ପାଇଁ ଭଲ। ଯୋଉ କଦଳୀ ଯୋଉ ସବୁବେଳେ ଖାଉଛେ ପାଚିଲା କଦଳୀ ଟା ତାର ଚୋପାଟା ଫୋପାଡ଼ି ଦଉଛ ନା ସେଇଟା ନ ଫୋ ପାଡ଼ିକି ଯଦି ଗୋଟେ ଯଦି କରିପାରିବେ ଗୋଟେ ବାଲ୍ ଟିରେ କି ଗୋଟେ କଂସାରେ ପାଣି ଆଉ କଦଳୀ ଚୋପା ରଖିଦେବେ। ତିନି ଚାରି ଦିନ ଗଲେ ସେଟା ଟିକେ ଯାହାହେଲେ ଇଏ ହେଇଯିବ ତାକୁ ଚକଟି କିନା ଯୋଉ ଗଛରା ଝାଉଁଳି ଯାଉଥିବେ ବହୁତ ଶୀଘ୍ର ତାଙ୍କୁ ଆଇରନ୍ ମିଳିନ ଥିବ କିନ୍ତୁ ଆମ ଦେହ ପାଇଁ ଆଇରନ୍ ଟିକେ ଦରକାର ଖାଇବା ଗଛ ମାନଙ୍କର ସେ ଟା ହଉଛି ଆଇରନ୍ ଏଇଟା ବହୁତ ଭଲ ଫଳ ଗୁଡ଼ା ଟିକେ ବଡ଼ କରେ।
ସେ ଭଲ କଥା ମୁଁ ଜାଣିନଥିଲି ଆମେ ମୁଁ ଶୁଣିଥିଲି ଆମେ କଣ ସବୁଦିନ ସକାଳେ ଗୋଟେ ଗୋଟେ କଦଳୀ ଖାଉ ଆମ ଘରେ କଦଳୀ ଟା ବହୁତ ଏନର୍ଜି କି ତ ତାହେଲେ ତାର ଚୋ ପାଟାକୁ ବି ଆମେ ବ୍ୟବହାର କରିକି ମାନେ ଗଛକୁ ବି ଆମେ ସେତିକି ଏନର୍ଜି ଦେଇପାରିବା ନୁହଁ କି ଯୋଉ ଝାଉଁଳା ଗଛ ପୁରା ଠିକ ହେଇଯାଉଛି କହୁଛନ୍ତି ମୁଁ ବି ଆଜି ଠୁ ସେଇଆ କରିବି ଆଉ କଦଳୀ ଚୋପା ପକେଇବିନି ଯେମିତି ଆପଣ କହିଲେ ସେଇ ପ୍ରୋସେସ ରେ ଗଛରେ ଦେବି
ଆଉ ଆମେ ବି ସାର ବ୍ୟବହାର କରିବୁନି ଏମିତି ଆପଣ ଯେମିତି କହିଲେ ସେମିତି ହିଁ କରିବି
ମୁଁ ଟାଉନ ବଜାରରେ ଗାଈ ଗୋବର ଗୁଡା ବି ଦେଖ ବହୁତ ସ୍ମେଲ ନୁହେଁ କି ଗାଁ ରେ ବି ଯୋଉ ଗାଈ ମାନେ କେବେ ଦେଖିବେ ତା ଗୋବର ହସ ଗୋବର ପହିଲି ଯିବି ଏତେ ମାନେ ଜମା ଗନ୍ଧାଏନି ଜମା ସ୍ମେଲ ବି କରେନି ଦେଖୁନୁ ଆଗରୁ ପୁରା ଘର ଫର ସେ ଗୋବରରେ ଲିପନ୍ତି ଜଣ ଘରରା ଗୋଟେ ବାସ୍ନା ଥାଏ ଗୋଟେ ମାଟିର ବାସ୍ନା
ସେମାନଙ୍କର ଖାଇବାଟା ଅଲଗା ତ। ଆଉ ଏଇ ଯୋଉ ଟାଉନରେ ଯୋଉ ଗାଈ ତାଙ୍କର ମାନେ ଯୋଉ ଗୋବର ଟେକ୍ସଚର ଟା ବି ବହୁତ ପାଣି ପାଣି ଟାଇପସରଥାଏ। ଭଲ ନଥାଏ କେମିତି ମାନେ ପୁରା ମାନେ ଅସ୍ନା ଲାଗେ ସେମାନଙ୍କର ଖାଦ୍ୟ ଅଲଗା ଟାଇପ ର ସେ କୁଣ୍ଡା ବାହାର ଖାଦ୍ୟ ସବୁ ଖାଆନ୍ତି ଦେଶୀ ଖାଦ୍ୟ ଖାଆନ୍ତେନି।
ହଁ।
ଖାଇ ନଥାନ୍ତି।
ଟାଉନ ଅ ପେରା ହଁ କଣ କହୁଥିଲି?
ଯଉ ଗୋବର ଟା ଯୋଉ ଲେପା ପୋଛା ମୋର ମନେ ପଡିଲା। ମୋ ମା ଥରେ କହୁଥିଲେ ଏବେ ସିନା ଆମେ ଗୋବରରେ ଆମେ ଲେପା ପୋଛା କରୁନୁ ସେତେବେଳେ ଯୋଉ ଲେପା ପୋଛା କରନ୍ତି। ମାନେ ଗୋବର ପାଣିରେ ବହୁତ କୁଆଡେ ଇଏଏ ଏ ଯୋଉ କୀଟନାଶକ ଯୋଉ ଆମର ସବୁ ହୁଏନି ସେଥିରେ ମରିବା ମରିଯିବା ପାଇଁ ଇଏ ଥାଏ ସେ ଗୋବରରେ ତ ସେ ଗୋବର ପାଣି ଯୋଉ ଛିଞ୍ଚା ଯାଏ କି ଗୋବର ଯୋଉ ଲେପ ଯାଏ ଘରର ଯୋଉ ବି କିଟ କୀଟନାଶକଙ୍କ ପାଇଁ ଫିନାଇଲ ୟୁଜ୍ କରୁଛୁ। ତ ସେତେବେଳେ ତ ଫିନାଇଲ ନଥିଲା ସେ ଗୋବର ଟାକୁ ୟୁଜ୍ କରୁଥିଲେ ସେଟା ପୁରା କୀଟନାଶକ ମାରିବା ପାଇଁ ବହୁତ ସହାୟତା କରେ। ଗୋବର ଟା।
ହଁ ପା ଗୋବର ଟା କିନ୍ତୁ ବହୁତ ଭଲ ମାନେ ଗାଈ କଣ ଗାଈର ପରିସ୍ରା ଟେ ବି ପିଅନ୍ତିନି କି ଯୋଉ ଗାଈ ଏବେ ଛୁଆ କରିଥିବ ମାନେ ଯୋଉ ଛୁଆ ଜନ୍ମ କରିଥିବେ ସେ ଛୁଆର ପରିସ୍ରା ଟା ସତ ମାନେ କୋଉ ବାଇଶି ଦିନ ପରେ ତାର ପରିସ୍ରା ଟା ଯେମିତି ପିଇବ ହଁ ଓ ସେଇଟା ତ କ୍ୟାନସର ନହେଲେ ପାଟିରେ ତୁ ଘା ହେଇଥିବ। ଦାନ୍ତ ଘା ହେଇଥିଲେ ପିଇଲେ କାଳେ ଭଲ ନହେଲେ ନ ପିଇ ପାରଲେ ବି କୁଳୁ କାଜ କରିକି କୁଳୁକାଚ କରନ୍ତି ଗରମ ପାଣିରେ।
ହୁଁ। ହୁଁ। ହୁଁ।
ସେମିତି ବି କଲେ ହ ମୁଁ ଉଁ ମାନେ ମୋର ଉ ଦାନ୍ତ ପାଟିରେ ଅଧିକାଂଶ ଇଏ ହୁଏ ଯୋଉ ପାଟି ଘା ଯୋଉ ହୁଏନି। ଜୋକା ପେଟ ଗରମରୁ ମୁଁ। ହେଇନି ମାସେ ଖଣ୍ଡେ, ମାସେ ନା ସପ୍ତାହକୁ ଥରେ ବି ତ ତାହେଲେ ଏବେ ଏବେ ଗନ୍ଧାଏ ଯିଏ ନ ଖାଇଥିବ ଗନ୍ଧା ମୁଁ ଏଇଟା କଲି ଯେ ମୋର ଆଉ କାଇଁ ହଉନି ପାଞ୍ଚ ଛଅ ମାସ ହେଲାଣି ଆଉ ଜମା ହଉନି।
ହଁ ବଢ଼ିଆ କେତେ କଥା ଶିଖିବାକୁ ମିଳିଲା ଆପଣଙ୍କଠୁ ଧନ୍ୟବାଦ।
ହଉ ଆଉ ମୁଁ ରଖୁଛି ଆଉ। କେତେବେଳୁ କଲ୍ କରିବା ହଉ ନାସ